ନମସ୍କାର।
ନମସ୍କାର।
ଦିବ ଆ
ଶୁଭସନ୍ଧ୍ୟା।
ଆଉ ଆଜିର ଦିନ ଟା କେମତି କଣ ଦେହ ପା ଆପଣ ଭଲ ଅଛି ନା ନାଇଁ?
ଆଜ୍ଞା ବହୁତ ଭଲ ଅଛି।
ଏ ଆଉ ଆଜିର କଣ ଦିନରେ ଆଜି ଖିଆଖିଇ କଣ ହେଇଚି?
ଦିନରେ ଖିଆଖିଇ କଣ ହେଇଚି ଆଜି ଟିକେ କଲେଜରେ କାମ ରହିଗଲା ଆଉ ଆଜି ହେଇଥିଲା ଆଜି କଲେଜରେ ଟିକେ ଖିଆପିଆ ହେଇଯାଇଥିଲା ଟିକ ଆଇସକିମ୍ ଆଇସ୍କିମ ଖିଆହେଇଯାଇଚି। ଘରେ ଆଜି କିଛି ଖିଆହେଇନି ହା ସ୍ୟାଡୁ ଆସଚି ତ ଭାଇମାନେ ଧରି ପକେଇଲେ କହିଲେ ଖେଳିକି ଯିବୁ ଆଉ।
ଆଜ୍ଞା।
ଆଉ ଭାଇମାନେ ପା ଧରିକି ଖେଳିଇଦେଲେ ଖେଳିକି ଏଇ ଅଛି ସନ୍ଧ୍ୟାରେ ବସିଚି ଆଉ କଲ୍ କଲ କ
ଆଜ୍ଞା ପ୍ରାୟତ ଆଜି ସ ସକାଳୁ ଆଉ କଣ ଖାଇକି କଲେଜ ଯାଇଥିଲେ?
ମୁଁ କଲେଜ ଖାଇଥିଲି ଦହିବରା ଖାଇ ଦେଇେଥିଲି ଆଜି।
ଆଜ୍ଞା ଉମ୍ ଆଉ ଆପଣ ଆଜି କେମତି କଣ କଲେଜରେ ପାଠ ପଢା ସ କରାଯାଉଚି ଆପଣଙ୍କ କଲେଜରେ। ଆପଣ କୋଉ କଲେଜରେ ପାଠ ପଢୁଚନ୍ତି ଏସବୁ ବିଷୟରେ ଆପଣଙ୍କର ଟିକେ ମତାମ ଉତ୍ତର ଦେବେ
ହୁଁ କଲେଜରେ ତ ପାଠପଢା ଠିକ ଅଛି କିନ୍ତୁ ଆଜି ଗୋଟେ ଆମର ଏନସି ଯେ ଗୋଟେ କାମ ବୋଲି ଦିନଷ ଥିଲା ତାକୁ ତାକୁ ବଏତ୍ ମୁଁ ସିନିୟର ଯେହେତୁ ତାକୁ ମୁଁ ସମ୍ଭାଳିଥିଲି ବୋହୁତ ଆଜି।
ଆଜ୍ଞା।
ଆ ସେଇଆକୁ ଟାଇମ୍ ଦେଇକିନା ଆଜି କଲେଜରୁ ଆସିଲି ଆଉ।
ଆଜ୍ଞା ଆଉ। ଆଉ ଆସିକି ଆଜି ତାହେଲେ ଖରା ବେଳର ଖାଇବା କିଛି ଖାଇନାହାନ୍ତି?
ନା ଖାଇନୁ ଏ ଖେଳିକି ଭାଇମାନେ ତ ଧରିଦେଲେ ଖେଳିଲୁ ଆଉ।
ଆଜ୍ଞା ପ୍ରାୟତ ଆପଣଙ୍କର କେମତି କଣ ପଢାପଢି ଏବେ ଚାଲିଚି ପ୍ରାୟେ ଯେପରିକି ଆପଣ କୋ କୋଉଠି ଦଶମ ସରିଲା ଦଶମ ପରେ ଆପଣ କେଉଁ ପାଠ ପଢିଲେ ତା ପର ଉଁ ପର୍ଯ୍ୟାୟରେ ଆପଣ କେଉଁ ପାଠ ପଢିଲେ? ସବୁ କୋଉ କୋଉ ପାଠ ପଢିଲେ ଏସବୁ ବିଷୟରେ ଆପଣ ଟିକେ ଜଣାଇବେ।
ହୁଁ ଦଶହ ସରଲା ପରେ ତ ଆମେ କଲେଜରେ ପଢ଼ିଲୁ ପ୍ଲସ୍ ଟୁ କଲୁ ପ୍ଲସ୍ ଟୁ ଛ ତିଆରି କଲୁ ଆମର ଏଇଠି ପାଖରେ ଗୋଟେ ଛତିଆ କଲେଜ୍ ସେଇଠି ଯାଇକି କରିଲୁ। ଆଛା ଏଇ ପ୍ଲସ ଟୁ ବି ଗ୍ରାଜୁଏ ଇଏ କରଥା ହେଲେ ଗ୍ରାଜୁଏସନକୁ ଆସିଲୁ।
ଆଜ୍ଞା। ପ ପ୍ରାୟତ ମୋର ଯି ଯେପରିକି ଦଶମରେ ତ ବୋହୁତ ଖରାପ ମାର୍କ ରହିଲା। ଖରାପ ମାର୍କ ରହିବା ଦ୍ଵାରା ମୁଁ ତ ପ୍ରାୟ ଉଁ ବାବା ଭୈରବାନନ୍ଦ କଲେ ରେ ଇଏ ପ୍ରାୟ ଦୁଇ ବର୍ଷ ପାଠ ପଢିଲି ପାଠ ପଢି ସାରିବା ମା ଇଏ ଦୁଇ ବର୍ଷ ପରେ ମୁଁ ତ ମୋର ଉଁ ଆଇଟି ଆଇ ବି ମଧ୍ୟ କଲି ଦୁଇ ବର୍ଷ। ଏବଂ ଆଇଟି ଆଇ ପରେ ମୁଁ ଏବେ ଚାକିରି ଖୋଜୁଚି ଆପଣଙ୍କର ମୁଁ ତ ପ୍ରାୟ ମୋ ବଡ ଭାଇ ଭୋଉଣୀ ମାନଙ୍କୁ ବି ଜଣାଇଚି ଯେପରିକି ଆଉ ଯୋଉ ଜେଗାରେ ଦେଖିବେ ଗୋଟିଏ ଚାକିରୀ ମତେ ଜଣାଇବେ ଆପଣ ଏବେ ଚାକିରୀର କରିବାର ବୟସ ଆପଣଙ୍କୁ ହେଇଗଲାଣି ନା ନାଇଁ।
ହେଇଗଲାଣି ଆମ୍ ବି ଜବ ପାଇଁ ସେମତି ପକୋଉଚୁ ଫର୍ମ ଆମେ ଏଇନା ଡିଫେନସ୍ ଲାଇନରେ ପକୋଉଚୁ। ଏଇ ଚାକିରି ପୁଲିସ୍ ଆର୍ମି ଏଇଥିରେ ଚେଷ୍ଟା କରୁଚି। ସେଥିରେ ଫରମ୍ ବରମ୍ ପକୋଉଚୁ।
ସବୁ ଆପଣ ଆପଣଙ୍କର ଗାଁରେ ସବୁ ଭଲଭଲ ପର୍ବ କଣ ସବୁ ହୋଇଥାଏ ଟିକେ କହିବେ। ହ
ଆମର ତ ଫାଷ୍ଟେ ରାକ୍ଷୀ ପୂର୍ଣ୍ଣିମା ହୁଏ ଆଉ ଏମତି ବୋହୁତ ବୋହୁତ ପର୍ବ ଅ ଅଛି ସବୁ ରଜ ତ ଜାଣିଥିବେ ଥିବେ ସମସ୍ତେ ସେଇଟା ହୁଏ ସବୁ ଜାଗାରେକି। ଆଉ ଆଉ ମୁ ଏତି ପିଠାପନା
ପ୍ରାୟତ ମୋର ତ ପ୍ରାୟ ଆମ ଗାଁରେ ବହୁତ ଅଁ ହଁ ଭଲ ଯ ପ୍ରୋଗ୍ରାମ ହୋଇଥାଏ ଯେପରିକି ଆମ ଗ୍ରାମ ଦେବତୀଙ୍କର ଗ୍ରାମ। ଦେବତୀଙ୍କର ପୂଜା ହୋଇଥାଏ ଆଉ ସେ ସେଥି ମଧ୍ୟରେ ବହୁତ ଲୋକ ବି ମଧ୍ୟ ଆସନ୍ତି ପ୍ରାୟତଃ। ପାଞ୍ଚରୁ ଛଅ ହଜାର ରୁ ଉର୍ଦ୍ଧ୍ୱ ଲୋକ ଖାଇବା ପାଇଁ ଆସନ୍ତି ସେଠାରେ ଆମର ଭାତ ଡାଲମା ଖଟା ବି ମଧ୍ୟ ବହୁତ ଲୋକ ଲୋକଙ୍କୁ ଯୋଗାଇ ଦିଆଯାଇଥାଏ ଆଉ ଏଇ ସବୁ ଜିନିଷ ଆମର ହୋଇଥାଏ। ଆପଣ କହିଲେ ଏଇ ସବୁ ବଡ ଉ ସବୁ ପ୍ରୋଗ୍ରାମ କଣ ହେଥାଏ।
ଆମର ସେମିତି ବହୁତ ସେମିତି ପ୍ରୋଗ୍ରାମ୍ ଅଛି ଆମ ଗାଁରେ ସେମିତି ହୋଇଥାଏ। ଯଜ୍ଞ ହୋଇଥାଏ ଯୋଉ ଇଏ ମହିମା ଅଲେଙ୍କର ଯଜ୍ଞ ହୋଇଥାଏ ବାହାରୁ ଆସନ୍ତି। ସେଠି ଯଜ୍ଞ କରିବାକୁ ଗୋଟେ ଦିନ୍ ତା ପାଇଁ ବି ଆମର ଭୋଜି ହୁଏ ସେଇ ଆମର ଭା ଭାତ ଡାଲମା ଖଟା କ୍ଷରୀ। ତାପରେ ସେଇଟା ବହୁତ୍ ବଡ଼ ଯୋଗ୍ୟ ହେଇଥାଏ ସେରୁ ବହୁତ୍ ବହୁତ୍ ଲୋକ ବି ଆସିଥାନ୍ତି ଦେଖିବା ପାଇଁ ତାଙ୍କୁ
ପ୍ରାୟତଃ ଆପଣଙ୍କ ଘରେ ସବୁ ଲୋ ଆପଣ ଫାମିଲ ଘରେ ସବୁ କିଏ କିଏ ଅଛନ୍ତି।
ଆମର ବାପା ବୋଉ ମା ଆଉ ଭାଇ ଦି ଭାଇ ଅଛନ୍ତି। ଆଉ ଜେଜେ କୋଉ ଜେଜେମା ଅଛନ୍ତି ଆଉ ଦାଦା ବି ଅଛନ୍ତି।
ଆଜ୍ଞା ମୋର ବି ପ୍ରାୟତଃ ଅ ଉଁ ଗୋଟିଏ ଭାଇ ଏବଂ ମୋର ଭଉଣୀ ମଧ୍ୟ ନାହିଁ। ଆଉ ମୋର ଜେଜେ ମା ଜେଜେ ବାପାଙ୍କର ଦେହାନ୍ତ ହୋଇଇଗଲାଣି ପ୍ରାୟତଃ। ଆଉ ଆମେ ତ ବାପା ବୋଉ ମୋ ଭାଇ ଆଉ ମୁଁ ଏଇ ଷବୁ ଆଉ ଆପଣଙ୍କର ଆପଣଙ୍କର ଏରିଆରେଉ ଚାଷ ବାସ କେମିତି କଣ ଚାଲିଛି ଆମ ଏରିଆରେ ପ୍ରାୟତଃ ଯେପରି ଯେପରିକି ଭେଣ୍ଡି ଜହ୍ନି ପୋଟଳ ବାଇଗଣ। ଆଉ ପୋଇ ଶାଗ ଏସବୁ ବହୁ ମାତ୍ରାରେ ଚାଲିଛି। ଆଉ। ଏ ଆପଣଙ୍କ ଏରିଆରେ କେମିତି କଣ ଚାଲିଛି ଏ ସବୁ ଜିନିଷ।
ଆମେ ତ ହେଲୁ ଗୋଟେ ଆମେ ତ ଚଷାଘରର ଛୁଆ ଆଉ ଆମର ତ ସବୁ ଫସଲ ତାହେଲେ ଆମର ଆଉ କହିବୁ କଁ ସବୁ ଆମେ ତ ଫସଲ କରୁ ଆଉ ସେ ଧାନଠୁ ଧାନ ତ ବାଇଗଣ ଆଉ ଚି ଭେଣ୍ଡି ପୋଟଳ ଆଉ କାଙ୍କୁଡି ଆଉ କୋବ୍ ଫୁଲ୍କୋବି ସବୁ ତ ଫସଲ ଆମର ଆଉ। ଆମ ବାରିିଘରରେ ଫସଲ ଆଉ।
ଆ ତାହେଲେ ଏଇ ସବୁ ଜିନିଷ ଆଉ ଆପଣଙ୍କୁ କଣ କଣ ସବୁ। ହଳ ଭଲ ଲାଗେ ଖାଇବା ପାଇଁ ଏ ସବୁ ବିଷୟରେ କହିବେ ଟିକେ।
ଫଳ ଫଳ ତ ଆମକୁ ବହୁ ଫଳକୁ ଆମେ ମତେ ବହୁତ ଭଲ ଲାଗେ ସେଉ ଖାଇବାକୁ ଟିକେ। ଆଉ ବେଦନା ଖାଇବାକୁ ଆଉ ଡାଳିମ୍ବ ଏଇଗୁଡ଼ା ଉପରେ କୋଳି ଆଉ ରହିବ ଯୋଉ ଖଜୁରୀ କୋଳି। ଆଉ ଜାମୁକୋଳି ଏଇଗୁରା ଟେଷ୍ଟ ଆମ୍ବ। ଆଉ ପଖାଳ ପଖାଳ ଆମ ଏଠିହେଲା ପଖାଳକୁ ଶାଗ ପୂଜା ହେଇଗଲେ ସକାଳୁ ସେ କାଫି।
ପ୍ରାୟତଃ ଆପଣ କେମତି କଣ ଏ ଏଇ ବର୍ଷ ତ ପ୍ରାୟତଃ ଅ ଆମ ଗାଁ ପିଲାମାନେ ପ୍ରାୟତଃ ବହୁ ମାତ୍ରାରେ ଖଜୁରୀ କୋଳି ଏବଂ। ଜାମୁକୋଳି ବହୁ ମାତ୍ରାରେ ଖାଇଛନ୍ତି ଯେପରିକି ଆମ ପଡ଼ିଆ ଏଁ ପାଖରେ ପ୍ରାୟତ୍ ତ ଗୋଟିଏ ବଡ ଜାମୁକୋଳି ଗଛଟିଏ ଅଛି। ସେଥିରେ ପ୍ରାୟତଃ ବହୁ ମାତ୍ରାରେ ମଧ୍ୟ ଅ ଜାମୁକୋଳି ହୋଇଥାଏ। ଆପଣ କେମିତି କଣ ଜାମୁ କୋଳି, ଖଜୁରୀ କୋଳି ଏଗୁରା ସବୁ ଖାଇବାକୁ ଭଲ ଲାଗେ।
ହେ ଏଗୁରା ମତେ ବୁବେଳେ ଦେଖିଲେ ମାନେ, ମୁଁ ଗଛରେ ଚଢିକି ଖାଏ।
ଜାମୁ କୋଳି ପ ଦେଖିଲେ ମୁଁ ଗଛରେ ଚଢିକି ଖାଏ। ଆଉ ବାଟରେ ଘାଟରେ ଯାଉଥିବି କଲେଜ କୁ
ଥୋଇ ଦେଲେ।
ହ୍ୟାଲୋ! ଯାଉଥିବି ବାଟରେ ଯାଉଥିବି, କଲେଜ ଯାଉଥିବି, କଲେଜ ଗଲା ବେଳେ ଜାମୁ କୋଳି ଦେଖିବି କିଣିକି ବି ମୁଁ ଖାଏ। ବହୁତ ଭଲ ଲାଗେ ଯୋଉ ଦିନ ଚା ବୋଲି ଆଉସ୍ ସେଓ ମୁଁ ଏଇ ଅଙ୍ଗୁରକୁ ଅଙ୍ଗୁର ମୁଁ କିଣି ନେଇଯାଏ, କଦଳୀ ବି କିଣି ନେଇଯାଏ, କଲେଜକୁ ବେଗେରେ ପୁରେଇ। କଲେଜରେ କ୍ଲାସ୍ କଲାବେଳେ ବି ଖାଏ। ମ୍ୟାାମ୍ ଯେତେବେଳେ ମ୍ୟାଡ଼ାମ୍ କ୍ଲାସ ନ କରିଥିବେ! ଏମିତି ଆଉ! ଆଉ, ଫଳମୂଳ ତ ପସନ୍ଦ ବହୁତ ଆଉ।
ଆୟାଁ, ଆଉ କଣ ଆପଣଙ୍କୁ ବେଲ ଆଉ-ଉ ଆମର ପଣସ ଏସବୁ ଦିନଷ ଆପଣ କେମତି କଣ ଲାଗେ?
ହଁ, ବେଲ କଥା କୁହ ବେଲ ତ ଆମ ଘରେ ହେଇଛି। ଆମ ଠାକୁରାଣୀ କତିରେ ହେଇଛି, ବେଲ ଗଛ ଗୋଟେ ତା ଦେହରେ ବ-ବର୍ଷକୁ ସବୁ ଇଏରେ ଫଳୁଛି। ଆମେ ସବୁବେଳେ ମୋର ଗୋଟେ ଗୋଟେ ତା ଦେହରେ ହବ। ଆମର ପଣା କରାଯାଏ। ଘରେ ଆମର କଦଳୀ, ଆଉ ନଡିଆ ଆଉ ବେଲ, ଆଉ ଚିନି, ପାଣି ଆମର ପକେଇକି ଆମର ଭଲସେ ପଣା ହ ହୁଏ। ତାକୁ ଖାଉ, ଆମେ ପିଉ, ବହୁତ ଟେଷ୍ଟ ହୁଏ।
ଆପଣଙ୍କ, ଏରିଆରେ କେତୋଟି ବର ଗଛ ପ୍ରାୟ ଓସ୍ତ ଗଛ ଅଛି? ହ
ଆମ ଆମ ଏରିଆ ତ, ଆମର ଏଠି ଚାରି ପାଞ୍ଚ ପାଞ୍ଚ ଦଶ। ଟା ଅଁଟେ ବଡ଼ ଗଛ ଅଛି। ଯାହାକି ରଜ ଦୋଳିରେ ଆମେ ସେଠି ଲଗଉ ଦୋଳି ଲଗଉ। ଏଡି ଆମେ ଦୋଳି ଖେଳୁ ବହୁତ ଅଛି, ବୋ ଓସ୍ତ ଅଛ ବି ଅଛି ଛଅଟା ଖଣ୍ଡେ ଅଛି। ଆଉ ସେ ଭଲ ଭଲ ଗଛ ପୁରା ଷ୍ଟ୍ରଙ୍ଗ ଅଛି, ବହୁତ ବର୍ଷର ଗ ସିଏ ଆମ ଜେଜେ ଥିଲାବେଳେ ବି ସେ ଗଛ ଥିଲା। ଯେ ବେ ଏବେ ବି ଆମେ ଅଛୁ, ଆମ ବେଳକୁ ହେଲାଣି। ସେ ଗଛ ବହୁତ ଷ୍ଟ୍ରଙ୍ଗ୍ ଏପନ୍ତ ଅଛି।
ଆଉ, ଆପଣଙ୍କ ଏରିଆରେ ଧାନ ଚାଷ ଏବେ କେମତି କଣ ଚାଲିଛି?
ଧାନ ଚାଷ ତ ବହୁତ ଭଲ ଏଇନା ହେଇଛି ଆଉ, ଫସଲଟା ବର୍ଷ ଷା ଟିକେ ହେଇଥିଲା ଧାନ ଟା ବହୁତ ଭଲ ହେଇଛି। ଆଉ, ଏବେ ଟିକେ ଖରା ଯ ବହୁତ ମାତ୍ରାରେ ହେଇଯାଉଛି, ଜୋରରେ। ଯାହାକି ଟିକେ ଇଏ ହଉଛି, ଟିକେ ବର୍ଷା ର ଟିକେ ଦରକାର। ସେ ଧାନ ବି ବହୁତ ସୁନ୍ଦର ଭାବରେ ହେଇଛି। ଫସଲ ଟା ପୁରା ସବୁଆଡେ ପୁରା ଇଏ ହେଇଯାଇଛି, ବହୁତ ଭଲ ହେଇଛି।
ଆ଼ୟାଁ ଆଉ-ଉ, ଆପଣଙ୍କ ଏରିଆରେ ଏବେ, ଆମ ଏକରେ ତ ବହୁ ମାତ୍ରାରେ କୁକୁର ବଢିଗଲେଣି ନା। ଆପଣଙ୍କ ଏରିଆରେ ମଆ, ଏବେ ତ ପ୍ରାୟତଃ ମୁଁ ଦୁଇ ଦିନ ତଳର କଥା କହୁଛି। ପ୍ରାୟତଃ, ଗୋଟିଏ କୁକୁର ଆସିକି ସେ-ଏ -ଏ କାମୁଡିିଆ ପାଇଁ ଆସିଥିଲା। ଆପଣଙ୍କ ଏରିଆରେ ସବୁ କୁକୁର କେମିତି କଣ ଅଛନ୍ତି କୁକୁର ବିଷୟରେ ଟିକେ ଜଣାଇବେ। ହ
ନା, କୁକୁର ଆମ ଏରିଆ ର ବହୁତୁ ଇଅ ଅଛନ୍ତି। ଭଲ ଅଛନ୍ତି। ଆଉ ମାନେ ବହୁତ ଇ ଅ ଅଛନ୍ତି, ଆମର ସେମିତି ମାନେ କୁକୁର ଆନେ କୁକୁର ଆସିକି ଆମ ଘରେ ରୁହନ୍ତି। ଆମେ ରଖ୍ ରଖୁ ଆ ଖାଇବାକୁ ଦୋଉ ସିଏ ବୋହୁତ ଭଲ ଆମ ଇଏରେ ରୁହନ୍ତି। ଆଉ ଆଜି ଗୋଟେ ଇଏ କି ଆମ ସକାଳୁ ଗୋଟେ ବିଲେଇଟେ ରଖି ଖେଳୁଥିଲା ଗୋଟେ କୁକୁରଟେ ଯାଇଁକି ତାକୁ ଧରି ପକେଇଲା ତାର ମାନେ ଇଏ ହେଇଗଲା। ଖରାପ କରିୁଛି ଆଉ ଏମିତି ଆଜି ବି ଜିନିଷ ଗୋଟେ ହେଇଛି ଯେ ଗୋଟେ ଗୁଣ୍ଡୁଚି ମୂଷା ବି ଦାଉଥିଲା ଦୌଡିକି। କୁକୁର ଟେ ଧରିଲା କୁକୁର ମାନେ ଏମିତି ବୋହୁତ ଇଏ କରୁଚନ୍ତି ଆଉ।
ଆଜ୍ଞା‌। ଏଇସବୁ ବିଷୟରେ ଆଉ ଆଜିର ରା-ରାତ୍ରି ଭୋଜନ ଆପଣଙ୍କର କଣ ରହିବ?
ରାତ୍ରି ଭୋଜନ ଏଇନା ଦିଟା ଯାଇକି ଖେଳ ସରିକି ଆମେ ଯାଉଚୁ ଘରକୁ ଆଉ ଏଇଠି ନା ଯା କାହିଁକି ନା ଭାତ କି ଭାତ ଶାଗ ଭଜା ତ ହେଇଥିବ ସନ୍ଧ୍ୟା ହେଲାଣି କିନ୍ତୁ ମୁଁ ଟିକେ ଶାଗ ଭଜା ଟିକେ ପସନ୍ଦ। ମୁଁ ଟିକେ ଖାଇବି ଗଲେ ଟିକେ ହେଲେ ଖାଇକି ତା ଇଏ କରିବୁ ଆଉ ଏଇ ରାତ୍ରି ଭୋଜନ। ଏତିକି ସମୟତ କରିବୁ ଆଉ।
ଆଖିରେ
ହୋଉ ହୋଉ ଆଉ ଆୱା ଆପଣଙ୍କୁ ଗୋଟେ ବଡ ନମସ୍କାର ଦେଇକି କଲ୍ ଟା କାଟୁଚି।
ରୁହନ୍ତୁ ନମସ୍କାର ହୁଅନ୍ତୁ।
ନମସ୍କାର।